ହାଲୋ।
କେମିତି ଅଛନ୍ତି?
ଆଜ୍ଞା ନମସ୍କାର୍ ମୁଁ ଭଲ ଅଛି।
କଣ କରୁଛନ୍ତି?
କିଛି ନୁହେଁ ଆଜ୍ଞା ଟିକେ ଏମିତି ଖାଲିଟାରେ ବସିଥିଲି ବର୍ଷା ପାଗରେ ଆଉ କଣ କରିବା କୁହନ୍ତୁ?
ଆଚ୍ଛା ଆପଣଙ୍କ ଅଞ୍ଚଳରେ ମାନେ ବର୍ଷା ହଉଛି ହେଲେ
ନିଶ୍ଚିତ ଆଜ୍ଞା ଯେହେତୁ ବର୍ଷା ଋତୁ ଚାଲିଛି। ବର୍ଷା ହିଁ ତ ହବ ଆଉ ଆଶା ବି କରାଯାଉଛି କିନ୍ତୁ ଆଶା ଠୁ ଅଧିକା ବର୍ଷା ହେଇ ଆଶା ଠୁ ଅଧିକ ବର୍ଷା ହେବା ଲାଗି ଟିକେ ଅସୁବିଧା ଟିକେ ହଉଛି ଆଉ
ନିଶ୍ଚୟ ନିଶ୍ଚୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନିଶ୍ଚୟ କାହିଁକି ନା ବହୁତ୍ ଅଧିକ ମାତ୍ରାରେ ବର୍ଷା ହେଲେ ମଧ୍ୟ ଅଧିକ ବହୁ ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ
ନିଶ୍ଚିତ ଆକାରରେ ନିଶ୍ଚିତ ଭାବେ ଆପଣଙ୍କ ଉକ୍ତି ଟା ସତ୍ୟ ପ୍ରମାଣିତ ହଉଛି ଆମ ଅଞ୍ଚଳରେ ଜଳ ବହୁଳେ ହେଲା ଏମିତି ପରିସ୍ଥିତି ହେଇଯାଇଛି।
ଆଜ୍ଞା ଆଜ୍ଞା ଆପଣ କଣ ବାଃ ଫୁଲବାଣୀ ଅଞ୍ଚଳରୁ କିଛି ମାନେ ଆସୁଛନ୍ତି କି ଆପଣ?
ହୁଁ ହାଁ ହାଁ ହାଁ ହେଁ।
ମୁଁ ମାନେ ମୁଁ ଶୁଣୁ ଥିଲି। ମାନେ ମୁଁ ଶୁଣୁ ଥିଲି ମାନେ ଆ ସେପଟେ ଅଞ୍ଚଳରେ ମାନେ ଅଧିକ ବର୍ଷା ହୋଉଛି ବୋଲି।
ଆଚ୍ଛା ଆଚ୍ଛା ତେବେ
ନିଶ୍ଚିତ ଆଜ୍ଞା ଆପଣ ସଠିକ୍ କହିଚନ୍ତି ଆଉ ମୁଁ ବି ଜାଣିପାରେ କି ଆପଣ କୋଉ ଅଞ୍ଚଳରୁ କହୁ ଥିଲେ ଯଦି
ହଁ ନାଁ ମୁଁ ମୁଁ ମୁଁ ଏପଟରୁ ମାନେ ବ୍ରହ୍ମପୁର୍ ଅଞ୍ଚଳରୁ କହୁଛି।
ହଁ ଆଜ୍ଞା ଆପଣ ସଠିକ୍ ଶୁଣିଚନ୍ତି ତେବେ ଆମର ଏହି ଅଞ୍ଚଳରେ ମୁଁ ତ ବର୍ତ୍ତମାନ୍ ବାଲିଗୁଡ଼ା ସହରରେ ଅଛି। ଆଉ ମୁଁ ମଧ୍ୟ ଆମର ବନ୍ଧୁ ବାନ୍ଧବ ମାନଙ୍କ ସହ ଯୋଗାଯୋଗରେ ଅଛି ଆଉ ପ୍ରତ୍ ପ୍ରତ୍ୟେକ ବନ୍ଧୁ ବାନ୍ଧବ ସେ ଏଇ ବି ଏକ କଥା ହିଁ କହୁଛନ୍ତି। ଯେ ଏ ବର୍ଷା ଥମିବାର ନା ଧରୁନି ଦୀର୍ଘ ଚାରି ପାଞ୍ଚ ଦିନ ହେଲାଣି ଲଗାତାର୍ ଦିନ ନାହିଁ ରାତି ନାହିଁ ବର୍ଷା ପକେଇ ଚାଲିଚି। ତ ହଁ ଠିକ୍ ଆପଣ ଠିକ୍ ଶୁଣିଚନ୍ତି ବୋହୁତ୍ ବର୍ଷା ହୋଉଛି। ପ୍ରତ୍ୟେକ ସମୟରେ ଏବେ ମଧ୍ୟ ହୋଉଛି ଆମେ ଘର ଘରେ ଯେମିତି ବନ୍ଦୀ ଆକାରରେ ଅଛ ଆଉ କୌଣସି କାର୍ଯ୍ୟ ହେଇ ପାରୁନି ବାହାର କାର୍ଯ୍ୟ ଯାହା ଘର କାମ ଆମ ଦ୍ଵାରା ସମ୍ଭବ ତାହା ହିଁ ଛୋଟ ଛୋଟ କାର୍ଯ୍ୟ ଗୁଡ଼ା କରୁଛୁ ଆଉ
ନିଶ୍ଚୟ ନିଶ୍ଚୟ ମୁଁ ବି ଆପଣଙ୍କ କଥାରେ ସହମତ ଅଟେ। କାରଣ ଏପଟେ ଅଞ୍ଚଳରେ ବି ମାନେ ଅଧିକ ମାତ୍ରାରେ ବର୍ଷା ହେଉଛି ଯେଉଁଥିପାଇଁ କି ମାନେ ମାନେ ନା ବାହାରକୁ ଯାଇସୁ ମାନେ ଯାଇ ହଉଛି ନା କିଛି କରି ହଉଛି ବନ୍ଦି ଆକାଖରେ ଆପଣ ଯେମିତି କହିଲେ ବନ୍ଦି ଆକାରରେ ସେ ସେମିତି ଏକା ଆମେ ବି ଅଛୁ ଏପଟ ଅଞ୍ଚଳରେ ଆଉ ମାନେ ଅଧିକ ମାତ୍ରାରେ ବର୍ଷା ତା ସହିତ ବିଜୁଳି ଘଡଘଡି ଏ ସମସ୍ତ ବିଷୟରୁୁ ମାନେ ମାନେ ଭୟ ଲାଗୁ ସେମାନେ ବାହାରକୁ ଯିବା ପାଇଁ ମଧ୍ୟ
ନିଶ୍ଚିତ ଆକାରରେ ଆଉ ଆପଣ ଯାହା କଲେ ତାହା ମଧ୍ୟ ସତ୍ୟ। ଆଉ ବର୍ଷା ମଧ୍ୟ ହେବା ବି ନିଶ୍ଚିତ, କାରଣ ଏହି ବର୍ଷା ଋତୁଟି ଏକ ଏମିତି ଏକ ଋତୁ, ଯାହାକି ଆମର ଅଁ ଯେତେ ପରିମାଣର ସବୁ ଆମର ଶସ୍ୟଜାତ ଫସଲ ଗୁଡିକ ଆମର ଉତ୍ପାଦନ କରିଥାଉ, ପୁଣି ତାକୁ ଆମେ ଶୀତ ଶୀ ତ ଖରା ସମୟରେ ତାକୁ ବ୍ୟବହାର କରି ସେଗୁଡିକ ସରିଆସେ। ପୁଣି ସେହି ସରିଯାଇଥିବା ସେହି ସ୍ଥାନ ପୂରଣ କରିବା ପାଇଁ ଏହା ଏକ ଉଚିତ୍ ସମୟ ତାକୁ ଭରଣ କରିବାକୁ। ଚଷା ମାନେ ହଉ କିଛି ଆମ ପାଇଁ ଅବଶ୍ୟ କିଛି ଏ ପ୍ରକାରେ ଆମ ପାଇଁ ଅସୁବିଧାର ହୋଇଥାଇପାରେ ଆଉ ଏହି ସମୟ ଟା ବହୁତ୍ ଜଣଙ୍କ ପାଇଁ ଯେମି ତିକି ଚଷା ଭାଇ ମାନଙ୍କ ପାଇଁ ତଥା ପ୍ରକୃତିକୁ ପାଇଁ ପ୍ରକୃତି ପାଇଁ ବହୁତ୍ ଏକ ସୁନ୍ଦର ସମୟ, ଆଉ ସେମାନେ ଏହି କାମରେ ଏହି ସମୟରେ ବହୁତ୍ ଗୁଡିଏ କାମ କରି ନି ଜକୁ ପୁରା ମାନେ ଖୁସି ଅନୁଭବ କରନ୍ତି।
ନିଶ୍ଚୟ-ନିଶ୍ଚୟ। କାହିଁକିନା ଚାଷୀ ଭାଇ ମାନେ ଆମ ଅଞ୍ଚଳରେ ଅଛନ୍ତି, ସେଥିପାଇଁ ଆମେ ମାନେ-ମାନେ ଅତି ଉ ତ୍ତମ ଭାବରେ ଶସ୍ୟ ଆମେ ପାଇପାରୁଚୁ ଯେମ୍ତି କି ଧାନ, ଗହମ ଅନେକ ପ୍ରକାରର ପରିବା ଅନେକ ବିଷୟ ଆମ ମାନଙ୍କୁ ଚାଷୀ ଭାଇ ମାନଙ୍କ ଙ୍କ ପାଖରେ ମିଳୁଛି ନିଶ୍ଚୟ ଏହା ଏକ ଉପଯୋଗୀ ଋତୁ ଅଟେ ତତ୍ ସହିତ ମାନେ ଅ ଯଦି ଅଧିକ ମାତ୍ରାରେ ବର୍ଷା ହେବ ତ ତାହା ମଧ୍ୟ ଚାଷୀ ଭାଇ ମାନଙ୍କୁ ନିରାଶ କରିଦେବ, କାରଣ ଯଦି ଅ ଯୋଉଁ ଫସଲ ଲଗା ହେଇଥିବ, ଯଦି-ଯଦି ଧା ନ, ଲଗା ହେଇଥିବ ତ ଅଧିକ ମାତ୍ରାରେ ବର୍ଷା ହେଲେ ସେ ସମସ୍ତ ଧୋଇ ହେଇଯିବ। ତ ନିଶ୍ଚୟ ଏକ ନିରାଶଜନକ ମଧ୍ୟ ହେଇପାରେ।
ନିଶ୍ଚିତ ଆଜ୍ଞା, ଆପଣଙ୍କ କଥାରେ ମୁଁ ମଧ୍ୟ ସହମତ ଆଉ ଯଦି ଦେଖିବା ଯୋଉ ଅଞ୍ଚଳରେ ତଳିଆ ଅଞ୍ଚଳ କିମ୍ବା ସମତଳ ଅଞ୍ଚଳରେ ଆ ମୋ-ମୋ ମାନେ ଜାଣତରେ ଲାଗେ ସେହି ଅଞ୍ଚଳ ଏଇ ସମସ୍ୟା ଟା ବହୁତ ଉପୁଜିଥାଏ, କିନ୍ତୁ ଆମର ଏଇ କନ୍ଧମାଳ ଯେହେତୁ ମାଳ ଅଞ୍ଚଳ ପାହାଡ ପର୍ବତରେ ଘେରା ଆମେ ତ ଆମର ଏ ହୁଁ ଏତେ ଅସୁବିଧା ନାହିଁ ବୋଳି ମନେହୁଏ। ଆଉ ଠିକ୍ ଅଛି ଆମର ଏପଟେ କିନ୍ତୁ ସେସା ତାହା ମଧ୍ୟ ଏକ ବଡ ସମସ୍ୟା ଭାବେ ସୃଷ୍ଟି ହେଇଥାଏ ବର୍ଷା ସମୟରେ। ମୁଁ ଜାଣିପାରୁଚି, ଆଜ୍ଞା।
ନିଶ୍ଚୟ ଭାବରେ ଆଉ ଏଇ ଏକ ଋତୁ ସବୁ ସମସ୍ତ ଋତୁର ଏକ ସକାରା ତ୍ମକ ବିଷୟ ଅଛି ଏକ ନକାତ୍ମକ ବିଷୟ ଅଛି, ଆଉ ମାନେ ଅ ଆ ଜ ଯେହେତୁ ଆମେମାନେ ଜୀବ ଜଗତରେ ଅଛୁ ତ ଆମେମାନେ ପରିବେଶର ସମସ୍ ତ ବିଷୟକୁ ମାନି ଚାଲିବା ରହିବ, ମାନେ ଚାଲି ଚାଲିବାକୁ ପଡିବ।
ନିଶ୍ଚିତ ଆଜ୍ଞା।
ମୁଁ ଜାଣିପାରିବି ଆପଣଙ୍କୁ ମାନେ ଯେଉଁ ଛଅଟି ଋତୁ ଅଛି, ସେ ସମସ୍ତ ଋତୁ ମଧ୍ୟରୁ କେଉଁ ଋତୁଟି ଆପଣଙ୍କୁ ଅଧିକ ଭଲ ଲାଗେ?
ହୁଁ ଠିକ୍ ଅଛି ଆଜ୍ଞା, ମୁଁ ମୋର ଅବଶ୍ୟ କହିବି ହୁଁ ଯଦି ଦେଖିବା ଆମର
ମତେ ବସନ୍ତ ଋତୁଟି ବସନ୍ତ ଋତୁଟି ବହୁତ୍ ଭଲ ଲାଗେ। କାରଣ ସେହି ସମୟରେ ପ୍ରକୃତିରେ ନା ଅଧିକା ତାପମାତ୍ରା ଥିବ, ନା ଅଧିକା ଶୀତର ପ୍ରକୋପ ଥିବ ନାଁ ବର୍ଷାର କୌଣସି ପ୍ରକୋପ ନଥିବ। ପ୍ରତ୍ୟେକ କାର୍ଯ୍ୟ ସେଇ ସମୟରେ କରିହେବ ସୁଚାରୁ ରୂପେ ତା ସହିତ ଅ ପ୍ରକୃତି ସେଇ ସମୟରେ ଫୁଲରେ ପୁରା ପରିପୂର୍ଣ୍ଣ ହେଇଥିବ ଗଛ ଗୁଡ଼ାକ ଫୁଲ ପ୍ର ଚାରିଆଡ଼େ ଦେଖିବ ଅତି ସୁନ୍ଦର ଦିଶୁଥିବ। ଯଦି କହିବି ସେହି ସମୟଟା ମତେ ଟିକେ ଅନୁଭବ ବହୁତ ମା ମତେ ଲାଗେ ମୁଁ ଗୋଟେ ସ୍ଵର୍ଗୀୟ ଅନୁଭବ ମନେ ମୁଁ ଧରା ପୃଷ୍ଠରେ ନାହିଁ ଯେମିତି ମତେ ଅନୁଭବ ହୁଏ। ଆଉ ସୁନ୍ଦର ଦୃଶ୍ୟ ପାଇଁ ହିଁ ମତେ ଭଲ ଲାଗେ ତା ଛଡ଼ା ଆଁ ଯଦି ଦେଖିବା ଆମର ଉପଯୋଗୀ ଋତୁ ଭାବେ ତ ଆମେ ବର୍ଷା ଋତୁକୁ ହିଁ ନେଇପାରିବା କାରଣ ବର୍ଷା ଋତୁରେ ହିଁ ଆଁ ଆଜ୍ଞା କିନ୍ତୁ ସୁନ୍ଦର ଋତୁ ମତେ ଲାଗେ ବସନ୍ତ ଋତୁଟି।
ନିଶ୍ଚୟ ବସନ୍ତ ଋତୁରେ ସବୁ ଯୋଉଁ ଫୁଲ ଗଛ ସବୁ ଥାଏ ସବୁ ଫୁଲ ଗଛରେ ମାନେ ଅତ୍ୟନ୍ତ ସୁନ୍ଦର ଦାୟକ ଫୁଲ ମଧ୍ୟ ଆସିଥାନ୍ତି। ତ ପ୍ର ପ୍ରକୃତିକୁ ଦେଖିବା ପାଇଁ ଏକ ମାନେ ମନୋହର ଉଁ ପ୍ରକୃତି କ ବିଷୟ ସବୁ ଦେଖାଯାଏ ସେତେବେଳେ ଦୃଶ୍ୟ ଦେଖାଯାଏ। ମନୋହର ଦୃଶ୍ୟ ଦେଖାଯାଏ ପ୍ରକୃତିରେ ଆଉ ସେ ସମସ୍ତ ବିଷୟ ଦେଖି ଖିବାକୁ ମାନେ ଅନେକ ଅଞ୍ଚଳରୁ ଆମ ଅଞ୍ଚଳକୁ ମାନେ ଲୋକମାନେ ଆସିଥାନ୍ତି। ଯେମିତି କିି ଆପଣଙ୍କ ଅଞ୍ଚଳରେ ଅଛି ଅ ଯେଉଁ ଦାରିଙ୍ଗବାଡ଼ି ଅଞ୍ଚଳଟି ଅଛି। ପର୍ଯ୍ୟଟନ ସ୍ଥଳ। ନିଶ୍ଚୟ ସେ ସ୍ଥାନରେ ବୁଲିବା ପାଇଁ ଭଲ ଲାଗେ ସେଠାର ମାନେ ପରିବେଶ ସେ ଥଣ୍ଡାଳିଆ ପାଗ ତ ସହିତ ଯୋଉଁ ଅ ଚାହା ବଗିଚାଟି ଅଛି ସେ ସମ ସେ ସମସ୍ତରେ ମଧ୍ୟ ବୁଲିବା ପାଇଁ ବହୁତ ଭଲ ଲାଗେ। ଅ ବହୁତ ଇ ଛା ହୁଏ ଯେ ମାନେ ଏଇ ଅଞ୍ଚଳରେ ହିଁ ଆମେ ରହିଯିବୁ ବୋଲି କିନ୍ତୁ ଯେହେତୁ ହା ଆମାନଙ୍କର ସେଠାରେ ମାନେ ଆମେ ବାସ୍ ବୁଲିବା ପାଇଁ ଯାଇଥାଉଚୁ କିନ୍ତୁ ଇଚ୍ଛା ହୁଏ ଯେ ନାଇଁ ମାନେ ଏ ସ୍ଥାନରେ ହିଁ ରହିଯିବା ପାଇଁ। ସେମତି ମାନେ ବହୁତ ମାନେ ସୁନ୍ଦର ଲାଗେ।
ନିଶ୍ଚିତ ଆପଣ ଅ ଖୁସି ହେବେ ଆସିକି ଆମ ଅଞ୍ଚଳକୁ ବୁଲିକି ଦେଖିବେ। ଆମ ଅଞ୍ଚଳ ବହୁତ ସୁନ୍ଦର। ପାହାଡ଼ ପର୍ବତ ଅଞ୍ଚଳ ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ମୁଁ ମଧ୍ୟ ପଢ଼ିଥିଲି ଉଁ ବହି। ରେ ଯେ ସାରା ଓଡ଼ିଶାରେ ଆମର ଗୋଟିଏ ମାତ୍ର କନ୍ଧମାଳ ଜିଲ୍ଲା ଯେଉଁଠାରେ କି ସତୁରୀ ଭାଗ ଜଙ୍ଗଲରେ ପରିବେଷ୍ଟିତ ଅଞ୍ଚଳ। ଯାହାକି ଅତ୍ୟନ୍ତ ସବୁଜ ସୁନ୍ଦର ପରିବେଶ ପାହାଡ଼ ମାଳଭୂମି ପର୍ବତ ଆପଣ ଯୋଉ ଜାଗାକୁ ଯିବେ ଦେଖିବେ ଏକ ସୁନ୍ଦର ମନୋରମ ଗାଁଟି ହଉ କି ଜଙ୍ଗଲଟି ହଉ ପାହାଡ଼ଟି ହଉ ଯାହା ବି ଆପଣ ଆମ ଅଞ୍ଚଳରେ ଦେଖିପାରିବେ। ତାହାକି ଯାହାକି ଭୁବନେଶ୍ଵର କଟକ କିମ୍ବା ବରହମ୍ ପୁର ସହରରେ ମତେ ଲାଗୁଚି ଏହା ଏହି ଦୃଶ୍ୟଟା ଟିକେ ବିରଳ ହେଇଥାଇପାରେ।
ନିଶ୍ଚୟ ଆପଣଙ୍କ କଥାରେ ମୁଁ ସହମତ ହେବି କାରଣ ଯେଉଁ ସମୟରେ ମୁଁ ସେଠାକୁ ଯାଇଥିଲି ମତେ ମାନେ ମୋର ମନ ବହୁତ ମୋ ମନକୁ କିଣ ନେଇ ଥିଲା ସେଇ ଅଞ୍ଚଳରେ ସତ କହିବାକୁ ଗଲେ ମତେ ଇଚ୍ଛା ହଉ ଥିଲା ଯେ ମାନେ ଏଇଠେ ହିଁ ରହିଯିବି ଏଇଠେ ହିଁ ମାନେ ଘର ପରିବାର ସବୁ ଏ ଠେ ହିଁ ରହିଯିବୁ ମାନେ ବହୁତ ସୁନ୍ଦର ଲାଗିଲା ସେ ପରିବେଶ। ଆଉ ସେଠାର ବାତାବରଣ କଥାବାର୍ତ୍ତା ଲୋକମାନଙ୍କର। ତ ସହିତ ଯେଉଁ ପରିବେଶ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତ ଦେ ଖିଲୁ ବୁଲିକି ସମସ୍ତ ବିଷୟ ମନରୁ ଥିଲା ସେ ଦୃଶ୍ୟ ମାନ ଏବେ ବି ମୋ ଆଖିରେ ଝଲସି ଉଠୁଚି।
ନିଶ୍ଚିତ ଆଜ୍ଞା ଆପଣ ଆସନ୍ତୁ ବର୍ତ୍ତମାନ ବର୍ଷା ଋତୁ ତ ଆପଣ ଆସିପାରିବେନି ସମସ୍ତଙ୍କ ପାଇଁ ଏହା ଏକ କିଛି ପ୍ରକାର କାହାର ସୁବିଧା ରହୁଛି କାହାର ଅସୁବିଧା ବୁଲିବା ସମୟ ଯଦି କହିବା ଆମେ
ସେଇ ଶୀତ ଋତୁ ଶୀତ ଋତୁ ବସନ୍ତ ଋତୁ ଏଇ ସମୟରେ ବୁଲିବା ପାଇଁ ବେଶୀ ମାନେ ଭଲ ଲାଗେ
ନିଶ୍ଚିତ ଆଜ୍ଞା ଆପଣ ଯଦି ଆସିବେ ଅକ୍ଟୋବର ନଭେମ୍ବର ସେଇ ମାସରେ ଯଦି ଆପଣ ଆସିବେ ଆମ ଜିଲ୍ଲାକୁୁ ମୁଁ କିଛି ବିଶେଷ ଅ ଜଣାଶୁଣା ନାମ ଗୁଡିକ କହିବି ସେଇ ଜାଗାକୁ ଆପଣ ବୁଲିବାକୁ ଭୁଲିବେ ନାହିଁ ପ୍ରଥମତଃ ଆମର ଶୀତ ଋତୁରେ ଏ ବର୍ତ୍ତମାନ ଆମ ଆପଣ ଦେଖିଥିବେ ଯେ ଦୂରସଞ୍ଚାର ମାଧ୍ୟମରେ ଜୋକି ବାଲିଗୁଡା ସହର ପାଖରେ ଜୋକିକିଆ ନାମକ ଏକ
ଆଜ୍ଞା ଆଜ୍ଞା ମୁଁ ନିଶ୍ଚୟ ଶୁଣିଅଛି ସେଇ ନାମଟି ଶୁଣିଅଛି
ତ ପୁରା ଆସନକ କୁହୁଡିରେ ବାଦଲ ଘେରା ହେଇକି ଉପରେ ଆପଣ ଏକ ସୁନ୍ଦର ସ୍ଵର୍ଗୀୟ ଅନୁଭୂତି ପାଇପାରିବେ ଏ ତାପରେ ଆପଣ ଆସିବେ ଯଦି ମୁକୁଲିଙ୍ଗିଆ ଗୋଟେ ପର୍ବତ ଉପରୁ ଗୋଟେ ସୁନ୍ଦର ଦୃଶ୍ୟ ଆପଣ ଦେଖି ଦେଖିପାରିବେ ଯାହାକି ଆପଣଙ୍କୁ ଏକ ପ୍ରକାର ହିମାଳୟ କିମ୍ବା ଉଟିର ଗୋଟେ ଭ୍ରମ ସୃଷ୍ଟି କରିବ। ଆପଣ ସେଇଟା ଅଛି ଉଦୟଗିରି ଉଦୟଗିରି ବ୍ଲକ ରେ ଅଛି ତା ଛଡା ଆପଣ ଯଦି ଜଳ ଜଳପ୍ରପାତ କଥା କହିବେ ତ ଆମର ଫୁଲବାଣୀରେ ପୁଟୁଡି ଅଛି ଉର୍ମାଗଡ ଅଛି କାଟର ମାଳା ଅଛି ଆଉ ଏପଟେ କୋଟଗଡରେ ଆସିଲେ ଲୁଦୁ ୱାଟର ଫଲ ପାଇପାରିବେ ଆଉ ଗୋଟେ ବିଶେଷ କଥା ହଉଛି ଆପଣ ଜାଣିଥିବେ ଆମ ଓଡିଶାରେ ତିନୋ ବାୟୋଡାଇଭରସିଟି ସାଇଟ୍ ଅଛି ଯୋଉଟା କି ଗନ୍ଧମାର୍ଧନ ପର୍ବତ। ମହେନ୍ଦ୍ର ଗିରି ହୁଁ ତାପରେ ଆମର ଗୋଟେ ମଣ୍ଡାସଵରରୁ ରହୁଛି ଆପଣ ମଣ୍ଡାସଵର କୁ ଆସିବା ଭୁଲିବେ ନାହିଁ। ଯାହାକି ଜୈବ ବିବିଧତାରେ ପରିପୂର୍ଣ୍ଣ ଆପଣ ତାହା ମଧ୍ୟରେ ମଣ୍ଡା ସହରୁ ସେଇ ପାହାଡ ମଧ୍ୟରେ ପର୍ବତ ମଧ୍ୟରେ ମତେ ଏକ ସୁନ୍ଦର ଜଳପ ପାଦଟିଏ ଆପଣ ଦେଖିପାରିବେ ଯଦି ଆପଣଙ୍କର ସମୟ ହବ ତ ଆପଣ ସେହି ଭିତରେ ଅଞ୍ଚଳରେ ଅଛି ବୋଲି କହୁଛନ୍ତି ଟିକେ ତଳକୁ ଯିବାକୁ କୁ ପଢେ ପୁଣି ମୁଁ ମଧ୍ୟ ଆମ ଅଞ୍ଚଳ ହେଲେ ମଧ୍ୟ ଯାଇପାରି ନାହିଁ ଅବଶ୍ୟ ଚେଷ୍ଟା କରିବି ଦିନେ।
ନିଶ୍ଚୟ ନିଶ୍ଚୟ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗେ ଯିବା ଆପଣ ଆପଣଙ୍କର ଅଞ୍ଚଳର ଯୋଉ ସୌନ୍ଦର୍ଯ୍ୟକୁ ଆପଣ ଅ ଏକ ସୁନ୍ଦର ଭାବରେ ମତେ କହିଥିବାରୁ ସେ ପାଇଁ ଆପଣଙ୍କୁ ଧନ୍ୟବାଦ।
ନିଶ୍ଚିତ ଆଜ୍ଞା ନମସ୍କାର।
ନମସ୍କାର।